ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଉନିକି।
ଆପଣଙ୍କର ଆବାଜ୍ ବହୁତ ଧୀରେ ଆସୁଛି।
ହ୍ୟାଲୋ ଏବେ ଶୁଭୁଛି।
ଆଜ୍ଞା କଣ କରୁଛନ୍ତି ଆଜ୍ଞା ଶୁଭୁଛି। ହ୍ୟାଲୋ।
ଆ ଶୁଭୁଚି
ହଁ ଆଉ ରୋଷେଇ ଫୋସେଇ କଣ କରିବୁ ସେମିତି ଆଉ।
ଆପଣ ଟିକେ ଜୋରେ କୁହନ୍ତୁ ଶୁଭୁନି ମତେ।
କଣ କରୁଚନ୍ତି।
ଏମତି ହିଁ ଶୋଇଚି ଆପଣ।
ମୁଁ ବି ଶୋଇଚି ଆଉ ଖାଇଲେଣି। ମୁଁ ବି ଶୋଇଚି ଖାଇଲେଣି।
ହଁ ଖାଇଥିଲି ଆପଣ।
ହଁ।
କଣ ଖାଇଲେ।
ଉ ଭାତ ଡାଲି ତରକାରୀ ଆଉ। ମିକ୍ସ ତରକାରୀ ଆଉ ଆପଣ।
ଏ ତରକାରୀ
ମିକ୍ସ ଘାଣ୍ଟ ତରକାରୀ।
ଓହୋ। ମୁଁ ବିରିୟାନୀ ଭେଜ ବିରିୟାନୀ।
ଅ ହୋ।
ଭେଜ ବିରିୟାନୀ ଏମତି ପଡିଥିଲା ପନିର କୋବି ଏମିତି ସବୁ ବିନ୍ ହେରା ସବୁ ପକେଇକି କରିଥିଲି ଆଉ।
ଆଚ୍ଛା ଭଲ ଲାଗୁଥିଲା।
ହଁ ଚଳିବ ଏତେ ବି ଭଲ ନୁହେଁ ଭଲ ଚଳିବ ଆଉ। ଆପଣ ଜାଣିଚନ୍ତି କି ପନିର ମାନେ ପନିର ଯୋଉ ଥାଏ ଆମେ ଯୋଉ ଖାଆନ୍ତି ଯୋଉ ପନିର କେମିତି ତିଆରି ହୁଏ।
କ୍ଷୀରରୁ। କ୍ଷୀରକୁ ଫାଷ୍ଟ ମାନେ କ୍ଷୀରକୁ ଫାଷ୍ଟ ଲେମ୍ବୁ ଦେଇକି ତାକୁ ସେଇଟା ତୁମ ଆଡ଼େ କଣ କୁହନ୍ତି ଯେ ଉ ନା ଲେମ୍ବୁ ଦେଇକି ଇଏ କରିଦିଅନ୍ତି ତାପରେ ତାକୁ ବହୁତ ଟାଇମ ଫ୍ରିଜ ରେ ରଖ ମାନେ ଏମତି ଫ୍ରିଜ ରେ ନାଇଁ ଫାଷ୍ଟ ତାକୁ କପଡାରେ ଏମିତି ତାର ପାଣି ବାହାର କରିଦିଅନ୍ତି ତାପ ପରେ ତାକୁ ବହୁତ ଟାଇମ୍ ଫ୍ରିଜରେ ରଖନ୍ତି ତାକୁ ସେଇଟା ସାୟର ପନିର୍ ହୁଏ।
ହଁ ତ ଆମ ଆଡେ ସେ ଇଟା ଟିକେ ବେଶୀ ହୁଏ ତ ଆମର ବହୁତ ଗାଈ ଫାଇ ଅଛନ୍ତି ତ ସେଥିପାଇଁ ଏମିତି ମାନେ ଛେନା ହୁଏ ଆଉ ପନିର ହୁଏ।
ଆମର ବି ହୁଏ ଛେନା ପନିର। ତାପରେ ସେଇଠୁୁ ଟି ଖୁ ଆମ ଘରେ ତଏବେ ନାହାନ୍ତି ଆଗରୁ ଥିଲା ଆଗରୁ ରଖା ହଉଥିଲା।
ଓ କେତେ
ଏମିତି ଆମ ଗାଁରେ ଚାରି ପାଞ୍ଚଟା ରଖାଉଥିଲା ଆଉ ମାମୁ ଘରେ ଦି ତିନିଟା ଆଉ ଆପଣଙ୍କ କେତଟା
ଉଁ ଆମର ବି ସେମିତି ଦଶଟା ଖଣ୍ଡେ ରଖା ହେଇଥିଲା। ଯୋଉ ଦେଶୀ ବି ଥିଲେ ଆଉ ଅ ଯୋଉ ବଡ ବଡ ଗାଈ ଆସନ୍ତି ଜର୍ସି ସି ଗାଈ ଜାଣିଥିବେ ତ ସେଇଟା ବି ରଖା ହେଇଥିଲା ତ ସେମାନେ ଜର୍ସି ଗାଈଙ୍କୁ ବେଶୀ ଏ ଗରମ ହୁଏ ତ ତାଙ୍କୁ ଫ୍ୟାନ ଦେଇକି ରଖାଯାଉଥିଲା
ତ ଗୁହାଳରେ ଫ୍ୟାନ୍ ରଖା ହୁଏ।
ଆଜ୍ଞା ତାଙ୍କ ପାଇଁ ଫ୍ୟାନ ବି ଲାଗିଥାଏ ତାଙ୍କୁ ଗରମ ହୁଏ ତ। ତ ସେଥିଲାଗି। ହଁ ଆଉ ଦେଶୀ ଗାଈ ଙ୍କି ଏତେ ଗରମ ହୁଏନି ହେଲେ। ସେ ଯୋଉ ଇଏ ଗାଈ ଜର୍ସି ଗାଈ ଯୋଉ ବଡ ବଡ ଗାଈ ଗୁଡା।
ତ ଆପଣଙ୍କ ଘରେ ଥିଲା ତ ଆପଣ ବି ଦେଖାରେଖା କରୁଥିଲେ ଗାଈ ମାନଙ୍କର।
ହଁ ଦେଖା ରଖା ମାନେ ଏମିତି ଟିକେ ଯାଉଥିଲି ଧର ପକେଇ ଦଉଥିଲି ଯାଇକି ଛଣ। କି କଣ। ଏମିତି ତ ବୋଉ ଧର ଦଉଥିଲେ ତୋରାଣୀ କି କଣ ସେଇଟା ନେଇକି ତାଙ୍କୁ ଟିକେ ଦେଇ ଦଉଥିଲି। ଏମିତି କରିଦିଏ ଆଉ ମତେ ମୋ କିନ୍ତୁ ଏମିତି ନାଇ। କି ମୁଁ ତାଙ୍କୁ ଖୋଲିକି କୁଆଡେ ଅଲଗା ଜାଗାକୁ ନଉଥିଲି ଏମିତି ମତେ ଡର ଲାଗେ। ଏମିତି ସେ ଭିଡା ହେଇଥାନ୍ତି ମୁଁ କିଛି ନେଇକି ଦେଇଦିଏ କି କଣ ଖୋଏଇଦିଏ ଏମିତି ଆଉ।
କି ଯୋଉ ଯାଆନ୍ତି ସେଇଟା କିଏ କରୁଥିଲେ?
ସେଇଟା ବୋଉ ମୋ ଜେଜେ ଥିଲେ ଜେଜେ। ନହେଲେ ବୋଉ ବାପା ଯେ ଯେତେବେଳେ କରିଦଉଥିଲେ ଆଉ।
ଆଚ୍ଛା।
ଥିଲା ଆଉ ସେଥିରୁ।
ତି ଥିଲା କି। ଅ ଛେଳି ଆଉ ଗାଈ ମାନଙ୍କୁ ସମସ୍ତଙ୍କ ପାଇଁ କି। ଆ ମାନେ। ଗୋଟେ ଲୋକ ଥିଲେ ଯିଏ କି ଗାଁ ସାରା ସମସ୍ତଙ୍କୁ ଗାଈ ମାନଙ୍କୁ ନେଇକି ବିଲ ଆଡ କୁ ଯାଉଥିଲେ ମାନେ ଘସିବା ପାଇଁ ସେମିତି କରୁଥିଲେ।
ଆଜ୍ଞା ଆଜ୍ଞା ସେମାନେ ଯାଆନ୍ତି ଟିକେ ଘାସ ଫାସ ଖାଇବାକୁ ଆଜ୍ଞା।
ସେଇ ଯୋଉ ଲୋକ ଯେମିତି ନେଇକି ଯାଏ ତାକୁ ନରିଆ କୁୁହା ହଉଥିଲା।
ଓହୋ ହଁ ହଁ ଆରେ ଦେଖନ୍ତୁ। ଟିକେ ଗାଈ ସବୁବେଳେ ରହି ରହି ଟିକେ ବେଶୀ ଖାଏ ନି ଯାହା ବି ହେଲେ ଭାବନ୍ତୁ ସେ ଟିକେ ରହିକି ଖାଇବ ଆଉ।
ଇଏ ଖାଇବ। କୁ ବେଶୀ ଭଲ ଲାଗେ ଆଉ।
ଆଜ୍ଞା ତାପରେ ବି ସବୁଦିନ କିଏ ଘାସ ଆଣିକି ଦବ ସେଇଟା ପସିବଲ ନୁହଁ ନା।
ହଁ।
ତ ଛାଡି ଦିଅନ୍ତି ସିଏ ନିଜେ ଦାୟିତ୍ଵରେ ନେଇକି ଯାଆନ୍ତି ବୁଲାନ୍ତି ବୁଲାନ୍ତି। ଗାଈମାନେ ଖାଆନ୍ତି ଖାଆନ୍ତି ବୁଲିକି ଆସନ୍ତି ଆଉ ଏମିତି। ତାପରେ ବି ପାଣି ଫାଣି ଥାଏ ଯାହାର ଟିକେ ଇଏ ଏରିଆ। ଆମର ତ ଗଣ୍ଡାଟେ ଯାଇଛି। ସେଇଟା ଗଣ୍ଡା ଟା ଆକ୍ଚୁଆଲି ମାନେ ନଈ ଭଳିଆ ଗୋଟେ ପୁରା ମାନେ ଏମିତି ନଈ ଯେମ ସିଏ ଯାଏ। ଯାଇଛନ୍ତି ଗଣ୍ଡା?
ଗଣ୍ଡା ମାନେ ନା ଜାଣିନି ମୁଁ।
ହଁ ତ ସେଇଟା କି ନଈ ଭଳିଆ ହେଲା ମାନେ ନଈ ଯେମିତି ପୁରା ଗୋଟେ। ହଁ ନାଳ ଯେ କିନ୍ତୁ ଏଇଟା ବହୁତ। ବଡ ନାଳ ମାନେ ଆମର କଣ କହିଲ ନାଳ ନୁହଁ। ସେଟା ଗଣ୍ଡା କୁହାଯାଏ ମାନେ ଭଉଁରୀ ବି ଥାଏ ଏମିତି ଟିକେ ବହୁତ ପାଣି ସେ ଥିରେ।
ଆଚ୍ଛା।
ନଈ ଭଳିଆ ପୁରା ନଈ ଭଳିଆ ବେଶୀ ବଡ ବି ନୁହଁ ପୁରା ନଈ ଭଳିଆ ଏତେ ଇଏ ଓ ସାର, ହେଲେ ବହୁତ୍ ପାଣି ଥାଏ ଗଭୀର ଥାଏ। ଆଉ ନଈରେ ବାଲି ଥାଏ, କିନ୍ତୁ ଆମର ଏଥିରେ କ'ଣ କହିଲ? ଗୋଡ଼ି ମିଶା ବାଲି ଥାଏ।
ହୁଁ
ଆମର ସେଇ ପଲି ଘାସ ଚରେବାକୁ ବିଲକୁ ନଉଥିଲା। ଆଉ ସେପଟେ ବନ୍ଧ ପୋଖରୀ ଯଉ ଥାଏ ସେଇ ପଟୁ ପାଣି ପିଇ ପୁଆକି ଆଣନ୍ତି ଆଉ। ନ---ଆ ମାନେ ଆ
ହଁ ଆମର ବି ସେପଟେ ପାଣି ପିଅନ୍ତି, ତା'ପରେ ବି ପାଣି ଟା ଟିକେ ପସନ୍ତି। ତାଙ୍କୁ ଥଣ୍ଡା ଥଣ୍ଡା ଲାଗେ ଆସନ୍ତି। ଆଉ ଗଣ୍ଡା ସେପଟକୁ, ଗଣ୍ଡା ଏପଟକୁ ଆମ ଗାଁ ଝିଲେ। ଗଣ୍ଡା ସେପଟକୁ ଯେତିକି ସବୁ ଚାଷ ଜମି, ସେ ସବୁ ଜମି। ଯେତବଳେ ଏବେ ତ ଆଉ ପାଣି ଶୁଖି ଗଲାଣି ସବୁ। ରଖାନା ଯେତେ ହେଲେ ସବୁ ପାଣି ନେଇଗଲେ, ସେଥିରୁ ଇଏ ଏମ୍ତି କଲେ ହେଲା। ନହେଲେ ଆଗରୁ ବହୁତ ପାଣି ଥିଲା ବୁଝିଲେ। ଆଗୁରୁ ବହୁତ୍ ଲୋକ ସେ ଗଣ୍ଡାକୁ ଗାଧେଇବାକୁ ଯାଆ ଗଣ୍ଡାଟା ମାନେ ଭଲ ପାଣି, ଆଉ ଦେହ ବି ଏତେ ଖରାପ୍ ଖରାପ୍ ହୁଏନା, ତା'ପରେ କଳକାରଖାନା ଯେତବଳେ ଆଡୁ ସାଡୁ ପାଣି ଛାଡ୍‌ଲେ ଖରାପ୍ ପାଣି। ଦେହ ଖରାପ୍ ହେଲା ଯେମ୍ତି, ଆଉ କେହି ଗଲେନି ବେଶୀ କମିଗଲେ। ନହେଲେ ଆଗୁରୁ ବହୁତ୍ ଜଣ ଯାଉଥିଲେ, ସେଠି ଗାଧେଇ ବାକୁ। ତ ଗାଧାନ୍ତି ଏମ୍ତି, ତ ଗାଁ ଏପଟେ ହଉଚି ଗଣ୍ଡା ପଟେ ହଉଚି ଗାଁ ଗଣ୍ଡା, ସେପଟ ହଉଚି ସବୁ ବହୁତ୍ ଚାଷ ଜମି, ଇଏ ସିଏ। ମୁଁ ବି ବହୁ ଥରେ ଯାଇଚି ଗାଧେଇବାକୁ, ତ ଯେତବଳେ ଗଣ୍ଡା ସେପଟକୁ ଦେଖେ। ବହୁତ୍ ଚାଷ ଜମିରେ ପୁରା ଯଉ ଇଏ ଫୁଲ ଲାଗି ଜାଣିଚନ୍ତି ନା? ଯଉ ସୋରିଷ ଫୁଲ।
ହଁ ହଁ ହଁ।
ହଁ, ତ ବହୁତ୍ ସୁନ୍ଦର ଦେଖାଯାଏ। ଦୂରରୁ ମୁଁ ବହୁତ୍ ଥର ମାନେ ଭାବିଥିଲି। ଛୋ ଛୋଟ ବଳେ ଭାବେ ଯିବି ବୋଲି, ସମସ୍ତେ ଡ଼ରେଇ ଦିଅନ୍ତି ପାଣି, ଇଏ ସିଏ। କିନ୍ତୁ ଆମର ସେପଟେ ଗୋଟେ ମାନେ ଜାଗାଟେ ଅଛି, ସେଠି ଟିକେ କମ୍ ପାଣି। ତ ସେଠି ଚା ଆଜ୍ଞା, ଏବେ ଆଉ ସେପ ଚାଷ ବାସ ବେଶୀ କରୁ ନାହାନ୍ତି। ଦଶ ବର୍ଷ ତଳେ ଚା କରୁଥିଲେ, ଆଉ ସେତବଳେ ଟିକେ ଜାଣିଥିବେ ଦଶ ବର୍ଷ ତଳେ କଉ ଭଳିଆ। ଆଉ ଏ କ କହୁଥିଲା
ଚାଷର ଏତେ ନାହିଁ, ବାକି ମୋ ମାମୁଁ ଘରେ ଏବେ ବି ସବୁ ପ୍ରକାର୍ ମାନେ ଧାନ ଟିକେ କମ୍, ବାକି ମାନେ ସବୁ ସବୁ ଇଏ ହେଇଯାଏ, ପନିପରିବା ସବୁ ହଁ ହଁ, ସେଇଟା ସବୁ ହେଇଯାଏ। ଆଉ ଆମ ଗାଁରେ ପୁରା ସବୁ ବର୍ଷ ଧାନ କରାଯାଏ, କପା କରାଯାଏ। ଆଉ ଦା ମୁଗ କରାଯାଏ। ସେଇ ଭଳି ଆଉ।
ତ ସେଇଆ ଆମର୍ ବି ମାନେ ସେଇଟା ମୁଁ ଦେଖିଚି। ଆଗୁରୁ ପୁରା ଛୋ ବେଳୁ ଏବେ ଯାଏ ମନେ ଅଛି। ଗଣ୍ଡା ଯେତବଳେ ଗାଧେଆକୁ ଯାଏ, ଗଣ୍ଡା ଓପରେ ପୁରା ମାନେ ଦେଖ। ଗଣ୍ଡା ମାନେ ଉପରେ ଠିଆ ହେବେ, ତଳୁକୁ ଟିକେ ପାଣି ଟା ମାନେ ଭିତରକୁ ଯିବାକୁ ପଡ଼େ ବୁଝିଲେ। ଯେନ୍ତି ନଈ ମାନଙ୍କରେ ଟିକେ ନଈ ସାଇଟି ଗୁଡା ଉଞ୍ଚା ଥିବ, ନଈ ତଳୁକୁ ଯିବାକୁ ପଡ଼େ ପାଣି ପାଇଁ ବୁଝିଲେ, ତ ସେମିତି ଉଞ୍ଚା ଜାଗା ଟା। ତ ସେଠୁ ପୁରା ସେପଟ ସାଇଟ୍ କୁ ଦେଖିଲେ, ପୁରା ସୋରିଷ ଫୁଲ ପୁରା ମାନେ ମେଞ୍ଚେ ମେଞ୍ଚେ ପୁରା ବଡ଼ କିିଆରି ଭଳିଆ କରିଥିବେ, ସେମାନେ ବହୁତ୍ ସୁନ୍ଦର୍ ଲାଗେ। ସେଟା ଦେଖିବା ପାଇଁ, ମୁଁ ବହୁତ୍ ଭାବେ କିି ସେପଟୁକୁ ଟିକେ ଯିବି।
ତୋ ତ ବୋ ପଡିଆ ବହୁତ ସୁନ୍ଦର ଲାଗିଥା
ଆଜ୍ଞା। ମୁଁ ଟିକେ ଭାବେ ସେପଟକୁ ଯ ଧାନ ବି ଲଗାନ୍ତି। ସବୁ ପୁରା ଦୂରରୁ ଦେଖିଲେ ଜାଣିନାହାନ୍ତି କେତେ ଏତେ ମସ୍ତ ଲାଗୁଥିବ।
ଧାନ ବି ଯୋଉ ପୁରା ବଡ ମାନେ ପୁରା ଏକର ଏକର ରେ ଥାଏ ଗ୍ରୀନ ଯେତେବେଳେ ହେଇଥାଏ ବହୁତ ସୁନ୍ଦର ଲାଗେ ଦେଖିବାକୁ ମୁଁ ବି ଯାଇଛି କେ କ୍ଷେତକୁ ଆମ ଗାଁ ରେ ଆମର ଯୋଉ କ୍ଷେତ ଅଛି ବହୁତ ଥର ମେ ମୋ କାକା ନେଇକି ଯାଇଛନ୍ତି। ମୁଁ ବହୁତ ଥର ଯାଇଛି ଦେଖିଛି।
ଆଜ୍ଞା ବହୁତ ଭଲ ଲାଗେ ସେଇଟା ମୁଁ ବହୁତ ଭାବିଥିଲି ଯିବି ବୋଲି ହେଲେ ମତେ ଡରଇ ଦିଅନ୍ତି। ଛୁଆଥିଲି ମୁଁ ଏତେ ଜାଣିପାରିନି ମତେ ଡରେଇ ଦିଅନ୍ତି କି ଯାଇ ହବନି ପାଣିର ବୁଡି ଯିବୁ ଇଏ ସେ। ଏମିତି କରିକି ମୁଁ ଆଉ ଯାଏନା କିନ୍ତୁ ତାପରେ ଯେତେବେଳେ ଦଶମ ପଢିଲି ସେତେବେଳେ ଜାଣିଲି। ଆଜ୍ଞ ହଁ ତୋମେ ଗୋଟେ ବାଟ ଥାଏ ଇଏ ସ ଏମତି ହେଇକି ଗଲି ବୁଝିଲେ।
ଉଁ ଆଚ୍ଛା।
କଲି ଭଲ ଲାଗିଲା ବୁଲିକି ଆସ ତିନି ପୁରା ଦେଖିଲି ଟିକେ ଭଲ ଲାଗିଲା ଆଉ।
ହଁ।
ବୁଝିଲେ। ଏମିତି ଆପଣ କେବେ ଯାଇଛନ୍ତି ମାନେ ଏମତି ବିଲ ବୁଲିବାକୁ?
ହଁ ସେଇପଁ ଆମ ଗାଁରେ ମୋ କାକା ସବୁଥର ଆମର ଯେବେ ବି ମୁଁ ଗାଁକୁ ଯାଏ ମତେ ନେଇକି ଯାଆନ୍ତି। ଧାନ କ୍ଷେ ତକୁ
ଧାନ ବିଲ।
ବା କ୍ଷେତକୁ ହଁ। ସବୁକୁ ନେଇକି ଯାଆନ୍ତି ଦେନ୍ତି ଏମିତି ଆମ ପଟେ ଏ ସେ ମାନେ ତମ ପଟେ ବି ପୁରା ସବୁ ସମସ୍ତଙ୍କର ମିକ୍ସ ହେଇକି ଥାଏ ନା। ମାନେ ତ ସେମିତି ଦେଖଉଥିଲ କି ଏଇଟା ଆମର। ଏଇଟା ଆଉ ଗୋଟେ କାହାର ଏମିତି କହିକି ସମସ୍ତେ ତାଙ୍କ ନାଁ ନେଇକି ଦେଖୁଥାନ୍ତି କି ଏଇଟା ତାଙ୍କର ଏମିତି ସେମିତି କହିକି
ଝଗଡ଼ା ର ତାର
ହଉ ଆପଣଙ୍କର ତ ଟାଇମ୍ ହେଲାଣି ହଉ ମୁଁ ରଖୁଛି ଆଉ।
ଆଜ୍ଞା ଆଜ୍ଞା।
ହଉ।
କଣ କରୁଚ?